ଆଜ୍ଞା ନମସ୍କା
ନମସ୍କାର ଶୁଭ ସକାଳ।
ଶୁଭ ସକାଳ।
କଣ କରୁଛନ୍ତି।
ଏଇ ଉ ନିତ୍ୟା କାମ ସାରି ଗାଧୁଆ ପାଧୁଆ ସରି ପୂଜା ସାରି ବର୍ତ୍ତମାନ ଖାଇ ପିଇକି ଟିକେ ବସିଚି ଆଉ ଟିକେ କାମ କାମ କରିବା ପାଇଁ ଆଉ ଯାଉଚି ଆଉ କହୁନାହାନ୍ତି କିଛି କଥା ଥିଲା କି।
ହଁ ଟିକେ କଥା ଥିଲା। ଏଇ ସଡ଼କ ଦୁର୍ଘଟଣା ବିଷୟରେ ଟିକେ କଥାହବାର ଥିଲା।
ଓ ଆଚ୍ଛା ଆଚ୍ଛା ସଡ଼କ ଦୁର୍ଘଟଣା ବିଷୟରେ କଥା ହବା କ କାହାର କିଛି
ଏମିତି ପ୍ରତ୍ୟେକ ଦିନ ଦେଖୁନାହାନ୍ତି ଯେମିତି ସଡ଼କ ଦୁର୍ଘଟଣାରେ କିଛି ନା କିଛି ଲୋକମାନଙ୍କର କ୍ଷତି ହଉଚି। କିଛି ଲୋକମାନଙ୍କର ବି ଜୀବନ ପଳଉଛି। କେମିତି ତାଙ୍କୁ ସତର୍କତା ଅବଲମ୍ବନ କରିବା ସେଇ ବିଷ ଟିକେ ଆଲୋଚନା କରିଥାନ୍ତେ।
ଆଛା। ସଡ଼କ ଦୁର୍ଘଟଣା ବିଷୟରେ ଆଲୋଚନା କରିବା ପାଇଁ ମତେ କଲ୍ ଆପଣ କରିଚନ୍ତି ନାଇଁ। ଆଚ୍ଛା ଆଚ୍ଛା ମାନେ ଆମ ଏମିତି ଅଟକ ଦେଖ ଆମେ ନିଜକୁ ଯଦି ନିୟନ୍ତ୍ରଣ କରିବା ତାହେଲେ ସଡ଼କ ଦୁର୍ଘ ତେଣୁ ଆମେ ନିଜକୁ ଅଟକେଇ ପାରିବା କାରଣ ଆମର ଦ୍ରୁତ ଗତିରେ ଯାଉଥିବା ବେଗରେ ମାନେ ଦୁର୍ଘଟଣା ଘଟିବାରେ ବହୁତ ଦୁର୍ତ ବେଗରେ ଯିବାରୁ ଆମର ସବୁ ହଉଚି ଆମେ ଜାଣି ଚେ ଆମେ ଯେତେ ବି ଭଲ ସେ ଗଲେ ବି ଗାଡ଼ି ଚାଳକ ବି ଆସୁଛନ୍ତି କାରଣ ସେମାନେ ଉଁ ମାନେ ମଦ ମାଂସ ଖାଇକି ଗାଡ଼ି ଆସୁଛନ୍ତି ନା ଚଲାଉଛନ୍ତି ନିଶା ସେବନ କରୁଛନ୍ତି। ସେଥିପାଇଁ ହଉଛି ତ ଯଦି ଆମେ ଯଦି ଆମ ନିଜକୁ ସୁରକ୍ଷା ପାଇଁ ରଖିଥିବା ତାହେଲେ ଆମେ ଜୀବନ କିଛିଟା ଆମେ ଜୀବନକୁ ନିଜ ଜୀବନକୁ ବଞ୍ଚେଇ ପାରିବା ଯେମିତି ଆମେ ଟିକେ ହେଲମେଟ୍ ଦେବା।
ହଁ ଏମିତି ବି ହେଇପାରୁଚି କଣ କହିଲ ଆମେ ବି ଏ ସତର୍କ ଅବଲମ୍ବନ କଲେ ମଧ୍ୟ ଅନ୍ୟମାନେ ଆସିକି ବି ଆମକୁ ଦୁର୍ଘଟଣା ସମ୍ମୁଖୀନ କରାଉଚି
ତ ଅନ୍ୟ ମାନେ କଲେ ଯଦି ଆମେ ନିଜେ ଯଦି ଗୋଟିଏ ଆମେ ଦୁଇ ଚକିଆ ଯାନରେ ଯଦି ଆମେ ଯିବା ଯଦି ଜଣରୁୁ ଦୁଇ ଜଣ ବସିଥିବେ ତ ଆମେ ଯଦି ଦୁଇ ଜଣ ହେଲମେଟ୍ ବ୍ୟବହାର କରିଥିବେ ଯଦି ଅନ୍ୟର କୌଣସି ଗାଡ଼ି ଆସି ଆମ ଉପରେ ଉଁ ପ୍ର ମାନେ ପ୍ରଭାବ ପଡ଼ିଲେ ବି ଆମେ କିଛିଟା ମାନେ ବହୁତ ମାନେ ସତୁରି ପରସେଣ୍ଟ ଜୀବନ ବଞ୍ଚିବାର ଚାନ୍ସ ରହୁଚି ଏଥିପାଇଁ ଯେ ଆମ ମୁଣ୍ଡରେ ହେଲମେଟ ଅଛି। ତ ଆମେ ଯଦି ଉ ଦୁଇ ଚକା ଯାନରେ ଆମେ ତିନି ଜଣ ଯିବା ହେଲମେଟ୍ ବ୍ୟବହାର କରିବା ନାହିଁ ତ ସେଠି ଆମର କଣ ହଉଚି ଆମର ଅସୁ ଅସୁବିଧା ହେଉଚି ଯଦି ଗୋଟେ ଗାଡ଼ି ଆସୁଚି ତ ଆମର ସେଇଠି ସାଙ୍ଗେ ସାଙ୍ଗେ ସେଇଠି ମୃତ୍ୟୁବରଣ କରିଦଉଚନ୍ତି ତ ନିଜକୁ ଆମେ କ ଇଏ କରିବା ଯେ ଆମେ ବାମ ପଟରେ ଯିବା ଦ୍ରୁତ ଗତିରେ ଯିବାନି ଆଗକୁ ଗାଡି ଆଗକୁ ଗଲା ବେଳେ। ଉଭୟ ପାର୍ଶ୍ୱ କୁ ଆମ ମାନେ ଲକ୍ଷ୍ୟ କରିକି ଯିବା ରାସ୍ତା ପାର ହେଲା ବେଳେ। ତ ବହୁତ କିଛି। ଟ୍ରାଫିକ ନିୟମ ମାନିବା ଟ୍ରାଫିକ ସବୁ ଜାଗାରେ ନାହାନ୍ତି ନା ବୁଝିପାରୁଛନ୍ତି। ତ ସେଥିପାଇଁ ଆମ ନିଜକୁ ନିୟନ୍ତ୍ରଣ କରିବାକୁ ପଡିବ ସେମିତି ତ। ଗାଡି ବହୁତ ଆସିକି ବି ଆମକୁ ପିଟିବେ ଯଦି ଆମେ କିଛି ଆମ। ସେଭ ରେ ରଖିଥିବା ତ ଆମେ ଜୀବନକୁ ଆମେ ବଞ୍ଚେଇ ପାରିବା। ବୁଝିପାଇଲେ ନା।
ଯେମିତି କି ଆମେ ଘରୁ ବାହାରିଲେ ମାନେ ହେଲମେଟ ପିନ୍ଧିକି ଯିବା। ଆଉ।
ଏକ ରୁ ଦୁଇ ଜଣ ଛଡା ତିନି ଜଣ ଯିବା ଠିକ ନୁହେଁ ବୁଝିପାରିଲେ।
ହଁ।
ଏମିତି କଲେ ଯାଇକି ଆମେ ଆମ ନିଜ ଜୀବନକୁୁ ରକ୍ଷା କରିପାରିବା। ତାପରେ ଏବେ ଦେଖୁଛନ୍ତି ନା ଏବେ ଯୋଉ ସବୁ ବହୁତ ମାନେ। ବିଭିନ୍ନ ପ୍ରକାରର ମୋଟର ସାଇକେଲ ବାହାରିଲାଣି ବୁଝିପାରିଲେନି। ତ ସେଥିପାଇଁ ଆମେ ସବୁ ପିଲାମାନେ ବହୁତ ଦ୍ରୁତ ଗତିରେ ଯାଉଛନ୍ତି। ଏବେ ଦେଖନ୍ତୁ ଗୋଟେ ରଜ ଆଉ ମହୋତ୍ସବ ଯାଇଛି ମାନେ ସମସ୍ତେ ଯାଇଛନ୍ତି ଦୁଇ। ତିନି ଲେଖାଏଁ ବସିକି କାହାର ର ମୁଣ୍ଡରେ ହେଲମେଟ ନାହିଁ। ତ ଆମେ ଆମକୁ ହିଁ ନିଜକୁ ଅସୁବିଧାରେ ଆମେ ପକେଇଲେ ତ ଆମେ। ଯଦି ନିଜର। ଅ ମାନେ ଆମେ ଯଦି ଆମ ହିସାବରେ ଆମେ ଯିବା। ଏକ ରୁ ଦୁଇ ହିସାବ ରେ ବସିକି। ତ ଆମର କିଛି ବି ଅସୁବିଧା ହେବ ନାହିଁ ଆପଣ ମତରେ କଣ କୁହନ୍ତୁ।
ହଁ ମୋ ମତରେ କଣ କହିଲେ। ଏମିତି କି ଆମେ ଆପଣ ଯାହା କହିଲେ ଠିକ ଅଛି ନିଜ ସୁବିଧାରେ ଦେଖିଯିବା ସେମିତି କିି। ଇ ଅଁ ଆମେ ହଠତ୍ କି ଯାଉଛେ ଗାଡିର। ଅ ବେଗ ଟାକୁ ଆମେ ଟିକେ କଣ କହିଲ କମ କରିବା ହେଲା କି। କାହିଁକି ନା କଣ କହିଲେ। ଏ ଆମେ ହଠାତ୍ କି ଯାଉଛେ ଏମିତି କୁକୁର ପଶିଯିବା ଆଉ। କଣ କହିଲେ ଆଉ। ତାପରେ କଣ କହିଲ ଗାଈ କୁକୁର ଛେଳି ଏସବୁ ପଶିଗଲେ ମଧ୍ୟ ଆମର ଦୁର୍ଘଟଣାର ସମ୍ମୁଖୀନ ଆମେ ହଉଛେ ଯଦି ଆମର ବେଗ। କମ ଥିବ ତାର ଆମେ ବଞ୍ଚି ଯାଇ ପାରିବା ନହେଲେ ଜୀବନ ପ୍ରତି କି ଏଁ ବହୁତ। ତୁ କଣ କହିଲ ସମ୍ମୁଖୀନ ହେବାକୁ ପଡିବ ଜୀବନ।
ଆପଣ ଗୋଟେ ଭଲ କଥା ଟିକେ କହିଲେ ଯେ ଆମେ ଦ୍ରୁତ ଗତିରେ ଗଲାବେେଳେ ଆଗରେ। ଉଁ ମାନେ ଗାଈ, ଗୋରୁ, କୁକୁର। ପଶି ଯାଉଛନ୍ତି ଠିକ ଅଛି ଆପଣ ଟିକେ ରୁହନ୍ତୁ ମୁଁ ବୁଝଉଛି ଆପଣଙ୍କୁ ଆମେ ଯଦି। ଦି ଆମର ଦେଖନ୍ତୁ କୋଉଠି ଦୁର୍ଘଟଣା ଘଟୁଛି। ବର୍ତ୍ତମାନ ଫୋନ ର ବ୍ୟବହାର ଗାଡି ଚଲେଇଲା ବେଳେ ମାନେ ଅଁ ସତୁରି ଅଶୀ। କି ନବେ ପ୍ରତିଶତ ଲୋକ ଗାଡି ଚଲାଇଲା ବେଳେ ଫୋନ କୁ ବ୍ୟବହାର କରିକି ଯାଉଛନ୍ତି। ଯଦି ଆମେ ଧୀର ସ ରେ ଯିବା। ତ ଯଦି ଆଗରେ ଗାଈ ଟେ ଗଲେ ବି ଆମେ ଆମ ବ୍ରେକ କୁ ଗାଡିକି ଅଟକେଇ ପାରିବାୁ କ ଯଦି ଦ୍ରୁତ ଗତିରେ ଯାଉଥିବା ଗୋଟେ ହାତରେ ଫୋନ ଥିବ ତ ସେଇଠି ଦୁର୍ଘଟଣା ର। ସମ୍ମୁଖୀନ ହବ ଆପଣ ଦେଖନ୍ତୁ। ଜଣେ ଚାରି ଚକିଆ ଯେମିତି ଆମର ଅଁ। କାରରେ ବି ଯାଉଛନ୍ତି ଦେଖନ୍ତୁ ସେମାନେ କଥା ହଉଛନ୍ତି। ମାନେ ଦ୍ରୁତ ଗତିରେ ଯାଉଛନ୍ତି ଗୀତ ଶୁଣୁଛନ୍ତି। ମାନେ ବର୍ତ୍ତମାନ ସେ ଏବେ ତ ସବୁ ଫଟୋ ଉଠଉଛନ୍ତି ନା ମୋବାଇଲ ସେଲଫି ଭିଡିଓ। ତ ସେମାନଙ୍କର ବହୁତ ଆକ୍ସିଡେଣ୍ଟ ହଉଛି ମାନେ ଏ ଦୁର୍ଘଟଣା ଯଦି। ସେମାନେ ଟିକେ ନି ଠିକ ସେ ନିୟମ ମାନି କିଣି। ନାଇଁ ଆମେ ଗାଡି ଚଲେଇବା ଅନ୍ୟ ମନସ୍କ ହେବା ନାାଇଁ କାହା ସହିତ କଥା ହବାର ନାହିଁ ଫୋନ କୁ ବହୁତ କମ ବ୍ୟବହାର କରିବା ତ ବହୁତ ଦୁର୍ଘଟଣ ର ଆମେ ନିଜକୁ ବଞ୍ଚେଇ ପାରିବା। ତ ନିଜେ ଯଦି ଆମେ। ସତର୍କ ହବା ନିଜ ଜୀବନକୁ ରକ୍ଷା କରି
ସେ ସେମାନେ ବି ପ୍ରଥମେ ସିଟ ବେଲ୍ଟ ପିନ୍ଧିବା ଦରକାର।
ହୁଁ
ତାହେଲେ କିଛି ବି ସେ ବି ହେଇ ଯିବ ତାଙ୍କର ଜୀବନ।
ଏ ବର୍ତ୍ତମାନ ଚାରି ରୁ ପାଞ୍ଚ ଜଣ ରୁ ବେଶୀ ଲୋକଙ୍କୁ ନେଇକି ଯାଉଛନ୍ତି ଦେଖନ୍ତୁ ଗୋଟେ ଟ ବି ଯଦି ଯାଉଛନ୍ତି ସେମାନେ ବହୁତ ଯାଉଛନ୍ତି ନା ମାନେ ତାଙ୍କର
ବହୁତ ଲୋକ ଏକାଥରେ ପଳଉଛନ୍ତି।
ବହୁତ ଲୋକଙ୍କୁ ସେ ନେଇକି ଯାଉଛନ୍ତି ତ ସେଠି ତାଙ୍କର ହଉଛି ବସ ରେ ଦେଖନ୍ତୁ ମାନେ ବସ୍ ତାଙ୍କର ଅଧିକ ଲୋକଙ୍କୁ ତାଙ୍କର ମାନେ ଅଧିକ ପଇସା ଫାଇସ ନଉଛନ୍ତି। ତ ସେଇଠି ତାଙ୍କର ଟିକେ ମାନେ ଲୋକ ବସି ପାରୁନାହାନ୍ତି ଇଏ କରିପାରୁନାହାନ୍ତି। ଠିଆ ହେଲା
ଠିଆ ହେଇ କି ବହୁତ ଇଏ କରିକି ନେଇକି ଯାଉଛନ୍ତି ଯେତିକି ସିଟ୍ ସେତିକି ନବା ଆବଶ୍ୟକ ଏମିତି ଲୋକ ଠିଆ ହେଇ ଗଲେ ବି ଦୁର୍ଘଟଣାର ସମ୍ମୁଖୀନ ହବ ହଉଛନ୍ତି।
ଯଦି ଆମେ ନିଜକୁ ସତର୍କ କରିବା ନିଜେ ଯଦି କମ ଫୋନ ବ୍ୟବହାର କରିବା ଆଉ ନିଜେ ଯଦି ହେଲମେଟ ବି ପିନ୍ଧିଥିବା ଆଉ ନିଜେ ଯଦି ଜଣକୁ ବି ନେଇଥିବା ତ ଯଦି ଅନ୍ୟ ମନସ୍କ ହବାନି ତାହେଲେ ଆମେ ଆମ ଜୀବନକୁୁ ରକ୍ଷା କରିପାରିବା ବୁଝିପାରିଲେ ନା।
ଆଜ୍ଞା
ଆଚ୍ଛା ଆପଣଙ୍କର ସେ ଅଞ୍ଚଳରେ ବା କାଲି ଗୋଟେ ବଡ ଦୁର୍ଘଟଣା ହେଇ ଛି ଆପଣ ସେଥିପାଇଁ ବୋଧେ ମତେ ସକାଳୁ ସକାଳୁ ପାଇଁ ଫୋନ କରୁଛନ୍ତି ନାଇଁ।
ସବୁଦିନ। କିଛି ନା କିଛି ଦୁର୍ଘଟଣା ହଉଛି ତ ମୁଁ ସେଇଥିପାଇଁ ଭାବିଲି ଯେ ଆପଣଙ୍କ ସହିତ ଟିକେ ଆଲୋଚନା କଲେ। ଏ କାଳେ ଆମେ ଲୋକମାନଙ୍କୁ କିଛି ଭଲ
ମୋ ମତରେ ଆପଣଙ୍କର ତ। ଆପଣ ପୁରା ବଜାର ଉପରେ ରହୁଛନ୍ତି ନା ତ ଆପଣ ଟିକେ ଦେଖିକିନ ମାନେ ଆପଣଙ୍କ ଯତ୍ନ ନେଇକି ରୁହନ୍ତୁ ଆଉ ଆପଣଙ୍କର ଯୋଉ ପାଖରେ ଯୋଉ ଛନ୍ତି ଯୋଉମାନେ ତାଙ୍କୁ ବି ଟିକେ ବୁଝାନ୍ ତୁ ଯେ ଏକରୁୁ ଦୁଇରୁୁ ଅଧିକ ବେଶୀ ଯାଆନ୍ତୁନି ଯେତେବେଳେ ବି ଯାଆନ୍ତୁ ସେମାନେ ହେଲମେଟ ବ୍ୟବହାର କରନ୍ତୁ। ଯଦି ବି ଆପଣ କିଛି ଲୋକଙ୍କୁ ବୁଝେଇ ପାରିବେ ପାଞ୍ଚ ଜଣଙ୍କୁ ସେ ପାଞ୍ଚ ଜଣ ବି ଯାଇ ଦଶ ଜଣଙ୍କୁ ବୁଝେଇ ପାରିବେ ଆଉ ସେ ଦଶ ଜଣ ଯାଇକି ବି କୋଡିଏ ଜଣଙ୍କୁ ବୁଝେଇ ପାରିବେ। ଏମିତି ବୁଝେଇବା ଦ୍ଵାରା ଆମର ବହୁତ କିଛି ଉପକାର ହେଇପାରିବ ତ ସେଥିପାଇଁ ଆପଣ ଟିକେ ଚେଷ୍ଟା କରିବେ ମାନେ ଅତ୍ୟନ୍ତ ଚେଷ୍ଟା କରିବେ ବୁଝିପାରିଲେ।
ମୁଁ ନିହାତି ଚେଷ୍ଟା ତ କରୁଛି ସମସ୍ତଙ୍କୁ ବୁଝିବା ପାଇଁ ଯେମିତିକ ଗାଡି ଚଲେଇଲା ବେଳେ ଅନ୍ୟ ଗାଡିକୁ ଅ କ କଣ କହିଲେ ଆଗରେ ଯିବା ପାଇଁ ତାଙ୍କୁ ପଛରେ ରଖିବା ପାଇଁ ଯେମିତି ଏ ଚଲାଉଛନ୍ତି କି ଆମେ ଆଗେ ଯାଇ ପହଞ୍ଚିବୁ ସେମାନେ ପଛରେ ଯିବେ ଏସବୁ ବି ନ କରିବା ଭଲ ମୁଁ ଭାବୁଛି।
ଆହୁରି ହଉଛି ଦେ ଦେଖନ୍ତୁ ଟ୍ରାଫିକ ନିୟନ୍ତ୍ରଣ କେହି ବି ମାନୁ ନାହାନ୍ତି। କାରଁ ସମସ୍ତେ ଚାହୁଛନ୍ତି ଆମେ ଆଗରେ ଯିବା ପାଇଁ। ଯଦି ଟ୍ରାଫିକ ଆମକୁ ନୀଳ ସଂକେତ ଦେଖଉଛି କିମ୍ବା ନାଲି ସଙ୍କେତ ଦେଖଉଛି ମାନେ କେହି ବି ରହୁନାହାନ୍ତି ଆମେ କେମିତି ଆଗରେ ଯିବୁ ସେ କଣ ପାଇଁ ଅଛନ୍ତି ତ ଆମ ଜୀବନ ରଖିବା ପାଇଁ ତ ସେ ନିଜ ଜୀବନକୁ ବାଜି ଲଗେଇ ଦଉଛନ୍ତି ନା ସେମାନେ କେହି ମାନୁନାହାନ୍ତି ଆପଣ ଦେଖନ୍ତୁ। ଆପଣ ଅଧିକାଂଶ ଦୁର୍ଘଟଣା ହିଁ ସେ ଟ୍ରାଫିକ ପାଖରେ ହିଁ ହେଇଥାଏ
ହଁ ଯେମିତି କିି ଯେମିତି କିି କିଛି ଲୋକ ବି କଣ କହିଲେ ଧର ହେଲମେଟ ପିନ୍ଧି ନାହାନ୍ତି ଯଦି ଦେଖିଲେ ପୋଲିସ କୁ କଣ କଲେ ସେ ଏ ତାଙ୍କୁ ଓଭରଟେକ୍ କରି ଯିବା ପାଇଁ ଯେମିତି କି ବହୁତ ଦ୍ରୁତ ଗତିରେ ଯାଉଛନ୍ତି ଆକ୍ସିଡେଣ୍ଟ ର ସମ୍ମୁଖୀନ ସେମାନେ ହଉଛନ୍ତି
ତାପରକୁ ଏବେ ଦେଖନ୍ତୁ ରୋ ମାନେ ଆମେ ସେ ଯୋଉ ଆମର ରାଜପଥରେ ଗଲାବେଳେ ଦେଖନ୍ତୁ ସେଠି ମାନେ ସେ ରୋଡ କରେରେ କେମିତି ସବୁ ମାନେ ସଂଙ୍କେତ ଦିଆହଇଛି ବାମମକୁ ଯିବା ପାଇଁ ଡାହାଣ କକୁ ଯିବା ପାଇଁ ଆଗରେଲ ସେମାନେ କିଛି ବି ହାନ୍ତି ବେଶୀ କରୁଛନ୍ତି ଅନ୍ୟ ମାନଷ ବହୁତ ହଉଛନ୍ତି ଗାଡି ଚଲେଇଲା ବେଳେ କମ ମାନେ ଗାଡିର ଲକ୍ଷ ଅଧିକ ଫୋନ ବ୍ୟବହାର କରୁଛନ୍ତି ମାନେ ସେଥିପାଇଁ ର ବହୁତ ଦୁର୍ଘଟଣା ହଉଛି ତ ନିଜ ଯଦି ସୁରକ୍ଷା ଦେଇପାରିବ ତାହେଲେ ସବୁ କିଛି ସମ୍ଭବ ହେଇପାରିବ ବୁଝିପାରିଲେ ନା
ରାସ୍ତା କଡରେ ଲେଖା ହେଇଥିବ ଗାଡିର ଅ ସ୍ପିଡ ଏତିକି ଥିବା ଦରକାର ସିଏ ତାଙ୍କର ଅଧିକରେ ଯାଉଥିବେ ଏଠି ଟନ ଅଛି କି କଣ ଅଛି ସେମିତି ସି ତାଙ୍କର ବୁଝିବେନି ଯଦି ଯିବେ ଆଉ କିଛି ବି ତ କରିହବ ନାଇଁ ନ
ଆଜ୍ଞା ତାହେଲେ ଏଠୁ ମାନେ ଆପଣ ଯଦି ଯୋଉ ଆପଣ ସକାଳୁ ଫୋନ କରିବାରୁ ମୁଁ କିଛି ଉ ମୁଁ କିଛି ଜାଣିପାରିଲି ଯେ ବହୁତ ଗୁରୁତଵପୂର୍ଣ ବିଷୟରେ ଆଉ ଭଲ ଲାଗିଲା ଆପଣଙ୍କ ସହିତ କିଛି କଥା ହେଇ ଆଉ ମୋ କଥା ଆପଣଙ୍କୁ କେମିତି ଲାଗିଲା
ହଁ ଆପଣଙ୍କ କଥା ମତେ ବହୁତ ଭଲ ଲାଗିଲା କାରଣ ଆମେ ନିଜେ ଆଗେ ସତର୍କ ରହିବା ତା ଉପରେ ଅନ୍ୟ ମାନଙ୍କୁ ଆମେ ସତର୍କ କରିବା ନିହାତି ଦରକାର କାରଣ ବହୁତ ପ୍ରତ୍ୟକ ଦିନ ନିହାତି ନିହାତି କିଛି ଦୁର୍ଘଟଣା ଘଟୁଛି ତାକୁ ଟିକେ କମେଇବା ପାଇଁ ଆମେ ଏଇ ପ୍ରୟାସ ଟି ଜାରି ରଖିବାକୁ ପଡିବ
ଆଚ୍ଛା ଆଚଛା ଆଚଛା ଆଚ୍ଛା ଆଉ ଠିକ୍ ଅଛି ଆଉ ଠିକ୍ ଅଛି ଆଉ କିଛି ଜାଣିବା ପାଇଁ ଯଦି ଚାହୁଁଥିବେ ମୋତେ ପୁନର୍ବାର କଲ୍ କରିବ ପାରିବେ ଆଉ
ହାନହାାତ ହଁ ଶୁଣନ୍ତୁ ହଁ ରଖୁଛୁ ଏସବୁ ବିଷୟରେ ଆମେ କଥା ହେଇକି ନିଜକୁ ଟିକେ ଧନ୍ୟ ମନେ କଲି ମୁଁ ଆପଣଙ୍କ ସହିତ କଥା ହେଇକି
ମୁଁ ବି ଆପଣଙ୍କ ସହିତ କଥା ହ ବହୁତ କିଛି ଶିଖିଲି ଆଉ ହଉଛି ଆ
ଆଜ୍ଞା ରଖୁଛି ନମସ୍କାର